ହ୍ୟାଲୋ।
ଜୟ ଶ୍ରୀରାମ ଭାଇ ଜୟ ଶ୍ରୀରାମ।
ଜୟ ଶ୍ରୀ ରାମ।
ଆଉ କୋଉଠି?
ଏାଇ ଘରେ ଅଛି ଆଉ।
ଓହଁ ଆଉ ଖରା ହଉଛି ତମ ଆଡେ
ଖରା ପୁରା ପ୍ରବଳ
ଓହୋ ହ ଜୋର ହଉଛି ଆଉ ଆଉ ଖିଆପିଆ କଣ ହେଇଛି। ମୁଁ ଏଇ ପର୍ଦାରେ ହଁ।
ଖାଇଥିଲି ସକାଳେ ଭାତ ଡାଲି ଭାତ ପଖାଳ ମାଛ ଭଜା।
ଅହ ହ ନାଇଁ ମୁଁ ଟିକେ ବିଲକୁ ଆସିଛି ତ।
ହଁ କଣ ପାଇଁ ଯାଇଥିଲା ବିଲୁକୁ?
ଆସିଥିଲି ଟିକେ ବିଲ ଦେଖିବାକୁ ଆସିଥିଲି ପାଣି ଫାଣି ଅ ସେଠିକ ନାହିଁ ଚାଷବାସ ହବ ତ ଆଉ ଟିକେ ଖରାଟା
ବହୁତ ଜୋରେ ଖରା ହେଉଛି।
ଖରାଟା ହେଉଛି ଆପଣ ଯଦି ଘରେ ଅଛନ୍ତି ଘରେ ରୁହନ୍ତୁ ପଦାକୁ ଜମାେ ବାହାରିବେନି ହେଲା କି?
ମୁଁ ତ ଘରେ ଅଛି ଆଉ।
ହୁଁ ହୁଁ ନାଇଁ ପଦାକୁ ବାହାରିବେନି ଯଦି ପଦାକୁ ବାହାରୁଛନ୍ତି ତାହେଲେ ଗୋଟେ ପାଣି ବୋତଲ ଧର ବାହାରକୁ ବାହାରିବେ ସେମିତିରେ ତ ବାହାରିବେନି ପୁରା ସନ୍ଧ୍ୟା ହେଲେ ମାନେ ଯାଇ ପଦାକୁ ବାହାରିବେ।
ଆଜ୍ଞା ଠିକ୍ ଅଛି।
ଆଜ୍ଞା ଆଉ
ଆଉ ସବୁ ହଁ ଏବେ ଟିକେ ପେଟ ଫେଟ ଖରାପ ହେଇଯାଇଥିଲା ଆଉ। ସାଲାଇନ୍ ପାଲାଇନ୍ ଲାଗିଲା ବର୍ଚୁଣା ଆମର ହସ୍ପିଟାଲ ଗୋଟେ ଅଛି ଏଠି ପାଖରେ।
ଆଜ୍ଞା ଆଜ୍ଞା।
ସେଠି ଯାଇଥିଲି ତିନିଟା ସାଲାଇନ୍‌ ଲାଗିଲା ଏନ୍‌ ସି ତିନିଟା ଲାଗିଲା।
ହଁ ଯୋଉ
ସାଢ଼େ ତିନିଟା ହବ।
ହୁଁ ହୁଁ ଆଉ ଭାଉଜଙ୍କ ତ ଦେହ କଣ କେମିତି ଭଲ ନା?
ହଁ ଭାଇଜଙ୍କ ଦେହ ଭଲ ଡେଲିଭେରି ହବ ଏବେ ହେଇନି ଆହୁରି କ ମା ତିନି ମାସ ରହିଲାଣି।
ହ ଆପଣଙ୍କର ଲଭ୍ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ୍?
ମୋର ଲଭ ହେଇଥିଲା।
କଣ କେମିତି ଆପଣଙ୍କର ଲଭ ହେଇଥିଲା ଟିକେ କହୁନାହାନ୍ତି?
ଲଭ୍ ହେଇଥିଲା କଣ ନା ମୋର ମୋବାଇଲ ଦୋକାନ ଥିଲା।
ଆଜ୍ଞା ଆପଣଙ୍କର ମୋବାଇଲ ଦୋକାନ ଥିଲା।
ମୋବାଇଲ ଦୋକାନ ଥିଲା ତ ସେ ସେକଟ ବାଟେ ସବୁବେଳେ କଲେଜ୍‌ ଯିବା ଆସିବା କରେ ତାର।
ଆଜ୍ଞା ଆପଣଙ୍କ ମୋବାଇଲ ଦୋକାନ ଟା ବୋଧେ କଲେଜ୍‌ ପଖରେ ଥିଲା ବୋଧେ।
ହଁ କଲେଜ ପାଖେ ପଛକୁ ଜଷ୍ଟ ଗୋଟେ କିଲୋମିଟର।
ଆଜ୍ଞା ଆଜ୍ଞା ହୁଁ।
ହଁ ସେଇଠୁକୁ ତ ସେ ଶିଘ୍ର ସବୁବେଳେ ଯିବା ଆସିବା କରେ ଏମିତି ଦେଖା ଦେଖି ହଉ ଗୋଟେ ଥର ଆସିଲା ମ ଗତିକି ନେବା ପାଇଁ ଚାର୍ଜର ଗୋଟେ। ଚାର୍ଜର୍ ଚାର୍ଜର୍ ନେଲା ଗୋଟେ ନେଲା ତା ଫୋନ୍‌ ର କଭର୍ ସେ କହିଥି ଲା ମତେ ଅର୍ଡ଼ର କରିକି ଦେବା ପାଇଁ। ତମ ନମ୍ବର ଟିକେ ସେ ନେଇକି ଯାଇଥିଲା।
ଆଜ୍ଞା।
ନେଇକି ଯାଇଥିଲା ତ ମୁଁ କଭର୍ ଆଣିକି ରଖିଥିଲି ତାପରେ କିଛି ଦିନ ପରେ ସେ ମତେ ଫୋନ୍‌ ମାରିଥିଲା। ଚାରି ଦିନ୍‌ ପାଞ୍ଚ ଦିନ୍‌ପରେ କଭର୍ ଆସିିକି ନେଇଥିଲା। ତାପରେ
ଏମିତି କବର୍ ଟା ହଁ ଆପଣଙ୍କ ଦୋକାନରେ କୋଉ କୋଉ କଵର୍ ସବୁ ରଖିଥିଲେ ଆପଣ?
ସବୁ କବର ଥିଲା ସବୁ ଫୋନ ଥିଲା କିନ୍ତୁ ତ ସେଇ ଫୋନର ନ
ହୁଁ ହୁଁ ସବୁ ଫୋନ ର କିନ୍ତୁ କଭର ଆପଣ ରଖିଛନ୍ତି ନାଇଁ କି? କଇଲି ସବୁ ଫୋନ ର କଭର କିନ୍ତୁ ଆପଣ ରଖିଛନ୍ତି ନାଇଁକି? କାଲି ଆପଣ ଯୋଉ ମୋବାଇଲ ଟା ଯୋଉ ଆମର ଅଛି। ଚାର୍ଜେ ହୁଏ ନା ଚାର୍ଜର ପିନ୍ ଟା
ହୁଁ।
ହେଲା ଚାର୍ଜ ଉଠଉନାଇ ମାନେ କଣ ତାର
ତ ସେଟା ସି ବୋର୍ଡ ପ୍ରୋବ୍ଲେମ୍ ସେଟା। ସି ବୋର୍ଡ ମତଲବ ତା ସହିତ ରିପାରିଂ କରାଯିବ କଣ ନା ତା ସହିତ ସି ସି ବୋର୍ଡ ର ମାନେ ହଉଛି ତା ଦେହରେ ତା ଦେହରେ ସ୍ପିକର ରହୁଛି ସି ବୋର୍ଡରେ ଆମ ନେଟୱାର୍କ ଆଇଶୁ ରହୁଛି। ତା ସହିତ କନେକ୍ଟର ରହୁଛି। ଚି ଆମର ଚାର୍ଜିଂ କନେକ୍ଟର ଆଉ ଇୟରଫୋନ୍ କନେକ୍ଟର। ସେ ଗୋଟେ ବୋର୍ଡ ଟାଇପ ର ଛୋଟିଆ ବୋର୍ଡ଼ ଟେ ସି ବୋର୍ଡ ତ ସେଇଟା ପଡିଲେ ଆପଣ ର ଠିକ୍ ହେଇଯିବ ଫୋନଟି
ନା ନା ଏଟା ଯଦି ପକେଇବା ଆମେ
କାହା ପାଇଁ?
ଆମର ମୋବାଇଲ ଟା ଚାର୍ଜ ଠିକ ଉଠା ଉଠେଇବ ତ?
ଠିକ୍ ଉଠେଇବ ପୁରା ଯେମତି ନୂଆରେ ଯେମିତି ଉଠଉଥିଲା ସେମିତି ଉ ଆପଣ ଚାର୍ଜର ଟା ଦେଖନ୍ତୁ ଆଗ ଚାର୍ଜର ଟା ଠିକ୍ ଅଛି ନା ନାଇଁ।
ନାଇଁ ନାଇଁ ଚାର୍ଜର ତ ଆପଣ ଯୋଉ କହୁଛନ୍ତି ନୂଆ ଚାର୍ଜର ଆପଣଙ୍କର ଅଛି ଆମର ଅ ସେ ବୁଝିପାରୁଛନ୍ତି ନା ନାଇଁ? ଆମର ଯୋଉ କମ୍ପାନୀ ଦେଇଥିଲା ଯୋଉ ଚାର୍ଜର ସେଇ ଚାର୍ଜର ଅଛି। କିନ୍ତୁ ଆମର ଡାଟା କେବୁଲ ଟା ବାର ବାର ବାର ବାର ଖରାପ ହଉଛି ହେଲା କି। ଡାଟା କେବୁଲ୍ ଟା ମାନେ ଚାର୍ଜ କଲା ଠାରୁ ଚାର୍ଜ ମାନେ ଧର ଏକତିରିଶ ପରସେଣ୍ଟ ଅଛି ଧର ଏକତିରିଶ ରେ ରହୁଛି ହୁଁ। ବୁଝିପାରୁଛନ୍ତି ନା ନାଇଁ ଏଇଟା ଆର
ତ ସେଇଟା ତମର କେବୁଲର ପ୍ରୋବ୍ଲେମ ସେଟା ଡାଟା କେବୁଲର ପ୍ରୋବ୍ଲେମ। ଆପଣ ଡାଟା କେବୁଲ ଟାକୁ ଆଗେ ଚେଞ୍ଜ କରିକି ଦେଖନ୍ତୁ।
ନାଇଁ ନାଇଁ ଡାଟା କେବୁଲ ତ ଚେଞ୍ଜ କରିଦେଲେ ହେଇଯାଉଛି। ଠିକ ହେଇଯାଉଛି କିନ୍ତୁ ଟା କେବୁଲଟା ବହୁତ ଶୀଘ୍ର ଖରାପ ହେଇଯାଉଛି ବୁଝିପାର ନା ନାଇଁ?
ଡାଟା କେବୁଲ ଯଦି ଆପଣ ବେଣ୍ଡ କରିକି ରଖିବେ ମୋଡି ମାଡିକି ରଖିବେ ତ ସେ କେବୁଲ ଖରାପ ହବ ଯଦି ସିଧା ଆପଣ ରଖିବେ ତ କେବୁଲ କିଛି ବି ହବନି ଯେମିତି ଅଛି ସେମିତି ରହିବ।
ଆଜ୍ଞା ଆଜ୍ଞା ଆପଣ କହିବା କଥା କି ମୁଁ ଡାଟା କାବୁଲଟାକୁ ସଦାବେଳେ ସୀଧା ହିଁ ରଖିବା କଥା।
ରଖିବା କଥା ସିଧା ଯେମିତ ସେତିକି ଆମେ କୋଉ ଜାଗାରେ ଗୋଟେ ଟଙ୍ଗେଇ ଦେଲେ ନହେଲେ ସେ ବୋର୍ଡ ସହିତ ସେମିତି କନେକ୍ଟ ହେଇକି ରହିଲା। ସିଧା ହେଇକି ଓଳିକି ତ କିଛି ପ୍ରୋବ୍ଲେମ ହବନି।
ହୁଁ ନାଇଁ ଆଉ ଗୋଟେ ଆଉ ଗୋଟେ ପ୍ରୋବ୍ଲେମ କଣ କି ଆଉ ମୋବାଇଲ ଟା ଚାର୍ଜ ରଖ ପୁଣି ବୁଝିପାରୁଛନ୍ତି ନା ନାଇ?
ହୁଁ।
ମାନେ ଶହେ ପରସେଣ୍ଟ ଧର ଚାର୍ଜ ହେଲା ମାନେ ଯେନ ନୂଆ ଫୋନ ଟା ଆଣିଥିଲେ ଯେମିତି ଧର ଶହେ ପରସେଣ୍ଟ ଚାର୍ଜ ହେଲା ଗୋଟେ ଦିନ ଆରାମସରେ ପଳଉଥିଲା। କି ଦି ଦିନ ପଳଉଥିଲା ହେଲା କି ଏଇନା ମୋବାଇଲ ଟାକୁ ଚାର୍ଜ ବେଶୀ ରଖୁନି କଣ ତାର ମାନେ କଣ ପ୍ରୋବ୍ଲେମ?
ନା ଫାଷ୍ଟ କଥା ହେଲା ଫୋନ କେତେ ଦିନ ହେଲାଣି ଆପଣଙ୍କର ଫୋନ୍ ଟି
ଫୋନ ତଥାବି ହେଇଗଲାଣି ଆମର ଦି ଚାରି ବର୍ଷ। ବର୍ଷ ହେଇଗଲାଣି ଆଉ ତିନି ଚାରି ବର୍ଷ ହେଇଗଲାଣି। ଫୋ ଆଜ୍ଞା
ଚାରି ବର୍ଷ ହେଲେ ତ ଫୋନ ବି ୱିକ ହେଇଗଲାଣି ତ ବ୍ୟାଟେରୀ ବି ପକେଇକି ଆପଣ ଦେଖନ୍ତୁ।
ଆଜ୍ଞା ନାଇଁ ନାଇଁ ଆପଣ ଯୋଉ କହୁଛନ୍ତି ବ୍ୟାଟେରୀ ପକେଇବା କଥା ଆମର ଏବେ ଯୋଉ ଫୋନ ଟା ଆମେ ଯୋଉ ଆଣିଚୁ ସେ ଫୋନ୍ ର ବେଟ୍ରୀ ହଁ ନାହିଁ ବୁଝିପାରୁଚ ନା ଏକାଥରେ ପୁରା ଡାଇରେକ୍ଟ କଣ ମୋବାଇଲ ସହିତ ଅଛି ନା ତା ଦେହରେ ବ୍ୟାଟେରୀ ପକେଇ ହବ ଆମର ଏତେ ନଲେଜ ନାହିଁ ନା ମାନେ ମୋବାଇଲ ବିଷୟରେ ଆପଣଙ୍କର ନଲେଜ ଅଛି।
ବ୍ୟାଟ୍ରି ଆପଣ ବ୍ୟାଟେ୍ରୀ ଚେଞ୍ଜ କରନ୍ତୁ ହେଇଯିବ ମୋତେ ଲାଗୁଛି।
ହୁଁ ନାଇଁ ନାଇଁ ମୋ କହିବା କଥା ଏଇ ଆପଣ ବୁଝିପାରୁନାହାନ୍ତି ମୋ କହିବା କଥା ଆପଣ ଯୋଉ କହୁଛନ୍ତି ବ୍ୟାଟେରୀ ପକେଇବା କଥା ଆମର ଯେଉଁ ମୋବାଇଲଟା ହେଉଛି ତା ଦେହରେ ବ୍ୟାଟେରୀ ଅଛି କି ନାହିଁ ସେଇ
ବେଟ୍ରୀ ଅଛି କି ନାଇଁ ଜାଣିବେ କେମିତି ମାନେ ବ୍ୟାଟେରୀ ନଥିଲେ ତ ଫୋନ ଅନ ହବନି ନା
ଅହୋ ନାଇଁ ନାଇଁ ବେଟ୍ରି ବୁଝିପାରୁନାହାଁନ୍ତି ଏବେ ଯୋଉ କହୁଛନ୍ତି ନା ମାନେ ପୁରା ଡାଇରେକ୍ଟ ଟୋଟାଲ ମାନେ ବେଟେରୀ ଆଉ ଟୋଟାଲ ଲାଗିବନି ଟୋଟାଲ ମୋବାଇଲ ଚେଞ୍ଜ କରିବାକୁ ପଡିବ।
ହୁଁ ଦେଖିଲେ ଜଣା ପଡିଯିବ ଲେକିନ ବେ ବେଟ୍ରି ନଥିଲେ ଫୋନ୍ ଅନ୍ ହବନି ଚାର୍ଜିଂ ପଏଣ୍ଟ ଗେଂଜିବେ ଚାର୍ଜର ଗେଂଜିବେ ଲାଇଟ୍ ଆସିବନି।
ନାଇଁ ଆପଣଙ୍କ ଦୋକାନ ଟା ଏବେ
ଦୋକାନ ଅଛି ଆମର ଚଣ୍ଡିଖୋଲ।
ଚଣ୍ଡିଖୋଲ ମାର୍କେଟ ରେ ଆପଣଙ୍କ ଦୋକାନ ଅଛି ନାଇଁ କି? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ମୁଁ ଯଦି ଯଦି ଆପଣ ଦୋକାନକୁ ନେଇକି ଯିବି ଆପଣ ମୋ ମୋବାଇଲଟାକୁ ମାନେ ପୁରା ଠିକ୍ କରିପାରିବେ ନା ଟି କରିପାରିବେନି।
ହଁ ହଁ ଠିକ କରିଦେବି ପୁରା ପୁରା ଠିକ କରିଦେବି।
ଆପଣ ଠିକ, ଆଉ, କିଛି ଭବିଷ୍ୟତରେ-ଭବିଷ୍ୟତରେ ମୋବାଇଲ ରେ କିଛି ପ୍ରୋବ୍ଲେମ ହବନି ନାଇଁ କି?
କିଛି କିଛି ପ୍ରୋବ୍ଲେମ ନାହିଁ। କିଛି ପ୍ରୋବ୍ଲେମ ହେଲା ମତେ ଜଣେଇବେ, ମୁଁ ଠିକ କରିଦେବି, କିଛି ଅସୁବିଧା ନାହିଁ। ହଁ ୱାରେଣ୍ଟି ରହିବ। ବ୍ୟାଟେରୀ ଉପରେ ବ୍ୟାଟେରୀ ଉପରେ ୱାରେଣ୍ଟି ରହିବ ଛଅ ମାସ, କେବୁଲ ଉପରେ ରହିବ ତିନି ମାସ। ଚାର୍ଜର ଉପରେ ରହିବ ଛଅ ମାସ।
ଉ- ହୁଁ-ତଥାପି ବ୍ୟାଟେରୀଟା କେତ କେତେ ଭଳିଆ ପଇସା ପଡ଼ିଯିବ?
ବ୍ୟାଟେରୀଟା ପୋଡ଼ିଯିବ, ତମେ ଆସନ୍ତୁ, ଫୋନରେ ତ କହିହେବନି, ଆପଣ ଆସିଲେ ଏଠି ସେଟଟା କହିବି ଆପଣଙ୍କୁ
ନାଇଁ, ଗଲେ ଜଣା ପଡିବ, ଆଉ ମାନେ ମୋବାଇଲ ନେଇକି ବ୍ୟାଟେରୀ ଅଛି, ମାନେ ଅଲଗା ଅଲଗା ମୋବାଇଲ, ଅଲଗା ଅଲଗା ମାନେ ଚାର୍ଜ ଅଛି, ଆଉ ନାଇଁ କି? ଧର, ମୋର ଧର ଯୋଉ ଫୋନ, ଆପଣଙ୍କର ଅଲଗା ଫୋନ, ନା ନାଇଁ ଆପଣଂକଙ୍କ ଫୋନ ଆଇଲେ ଆପଣଂକର ହାଲୋ।
ହ୍ୟାଲୋ, ହଁ, ଶୁଭୁଚି।
ଆପଣଙ୍କର, ଧର, ଅଲଗା ଫୋନ ଅଛି ଧର, ଆପଣଙ୍କର, ଧର ଅଲଗା ଫୋନ। ଆପଣଙ୍କର, ବେଟ୍ରି ଅଲଗା, ମୋ ବେଟ୍ରି ଅଲଗା, ମୋବାଇଲ ସବୁ ସମାନ ନୁହେଁ ନା।
ନାଇଁ।
ହ୍ୟାଲୋ।
ତ, ହଁ, ଅଲଗା ଅଲଗା, ଯୋଉ କହୁଛନ୍ତି ଆପଣ। ସବୁ ଫୋନରୁ ଅଲଗା ଚାର୍ଜର ଥାଏ, ଅଲଗା ବ୍ୟାଟେରୀ ଥାଏ, ଅଲଗା ପିନ୍ ଥାଏ, ଚାର୍ଜିଂ ପିନ୍। ସବୁ ଫୋନର ତ, ଆପଣଙ୍କର କୋଉ ଫୋନ୍ ଟା, ସେଟା ବି ଫୁଣି ଜାଣିବାର ଅଛି ନା ନାଇ? ଆପଣଙ୍କର କୋଉ ମଡେଲ ବେଟ ଲାଗିବ, ବେଟ୍ରି ନେଇକି, ତାର ସବୁ ପ୍ରାଇସ ଆସେ।
ନାଁ ଆପଣ ଥିବେ ନା। ଯଦି
ହଁ, ମୋ ମୋବାଇଲ ରଖ।
ବେଲିକି, ଯଦି ଆପଣଙ୍କୁ ଦେଇ ବୁଝିପାରୁଛନ୍ତି ନା ନାଇଁ? ଯଦି ଆମେ ଗୋଟେ ମୋବାଇଲ ଆପଣଙ୍କୁ ଦେଇକି, ଗୋଟେ ଆଉ ଗୋଟେ ମୋବାଇଲ ଆଣିବୁ, ତାର କିଛି ସୁବିଧା ଆପଣଙ୍କ ପାଖରେ ଅଛି କି?
ହଁ ଫାଇନାନ୍ସ କରିକି ନେବେ। କିଛି ଅସୁବିଧା ନାହିଁ। ନହେଲେ ରି ଫାଇନାନ୍ସ କରି, ଆମର ଯୋଉ ରେ ଚେଞ୍ଜ କରିକି ନେଇପାରିବେ।
ହଁ, ହଁ। ନାଇଁ, ନାଇଁ। ମୋ କହିବା କଥା କି, ଶୁଣନ୍ତୁ, ଆପଣଙ୍କ ଯୋଉ ଫୋନ ଟା ମୁଁ, ଧର ଦେବି। ସେ ଫୋନ୍ ବି କିଛି ପଇସା ହବ ନା, ନା ନାହିଁ?
ହଁ, ହବ ନା।
ଆଏ। ଆଜ୍ଞା, ନାଇଁ, ମୋ କହିବା କଥା, ଧର, ମୁଁ ଫୋନ ଦେଲି ମୁଁ ଆପଣଙ୍କୁ। ଧର, ମୋ ଫୋନ୍ଟା ଧର, କିଛି ପଇସା ହେଲା। ବୁଝିପାରୁଛନ୍ତି, ନା ନାଇଁ? ଆପଣଙ୍କ ଧର ଆପଣ, ଧର, ଫୋନ୍ଟା ଧର, ଯେତିକି। ଆପଣ, ଧର, ଯେତିକି ପଇସା ହେଲା। ଆପଣଙ୍କ, ଧର, ଫୋନ୍ଟା, ଧର, ଯେତିକି ପଇସା ଅଛି। ସେଇଟା ମାନେ ଆପଣ ଫାଇନା କରିପାରିବେ ନା କ କେମିତି?
ହଁ ଫାଇନାଥ କରିହବ। ତାକୁ ଏକ୍ସଚେଞ୍ଜ କରିବେ ଆପଣ ଏକ୍ସଚେଞ୍ଜ କରିକି ହଁ।
କିସ୍ତିରେ ବି ଆଣିହବ ଫୋନ୍ଟା ନାଇଁ? ହୁଁ ହୁଁ ନାଇଁ ଆପଣଙ୍କ ଏବେ ଯେଉଁ ମାର୍କେରେ ଟିକେ ଆମର ଟିକେ ଭଲ ଫୋନ୍ ଦରକାର କାରଣ କ୍ୟାମେରା ହିସାବରେ ଯୋଉ ଦରକାର ଭଲ। ମାନେ ଏବେ ଆବେ ଆଜିକାଲି ଯୁଗ ତ ଦେଖୁଥିବେ ଚାରିଆଡେ କ୍ୟାମେରା ନହେଲେ ମାନେ କିଛି ନାହିଁ, ବୁଝି ପାରୁଛ ନା ନାହିଁ?
ହଁ ହଁ ଆଜ୍ଞା।
ଯୁଆଡେ ଗଲେ ଗୋଟେ ଫୋଟୋ ଟା ଉଠାନ୍ତୁ କଣ କରନ୍ତୁ କ୍ୟାମେରା ନହେଲେ ମୁଁ କିଛି କରିପାରିବ କି? ତମେ ହୁଅ କି ମୁଁ କି ଯିଏ ହଉ ଆମମାନେ ସମତେ ଆଜିକାଲି କ୍ୟା ପାଇଁ କ୍ୟାମେରା ସମସ୍ତେ ଖୋଜୁଛନ୍ତି ନା ଫଟ କ୍ୱାଲିଟି ସବୁ ଚାହୁଁଛନ୍ତି, କୁଆଡେ ବୁଲିବାକୁ ଗଲେ ଆଜ୍ଞା ସେଇ ମୋ କହିବା କଥା ଥା ଯେ ଆପଣ ବରଂ ପଇସା ଠି କି କିଛି ନାହିଁ ପଇସା ବରଂ ଆପଣ ପାଞ୍ଚ ହଜାର ଦେଖିକି କେତେ ଅଧିକା ନିଅନ୍ତୁ ବୁଝିପାରୁଛନ୍ତି ନା ନାହିଁ ଯେତିକି ପଇସା ଯା ପଡିବ ଦିଅ ନିଅ କରମ୍ ମୋର ଗୋଟେ କ୍ୟାମେରା ବାଲା ଫୋନଟେ ଦରକାର କ୍ୟାମେରାଟା ଯେମିତି ଟିକେ ଭଲ ହେଇ
ଠିକ ଅଛି ଆପଣ ଆପଣ ଆସିକି ପହଞ୍ଚନ୍ତୁ ଉଁ ମୋ ପାଖରେ ପହଞ୍ଚ
କାଣ୍ଟା କୁ ଶୁଣାନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପ ଆପଣଙ୍କ ଦୋକାନକୁ ଆମେ ଯିବାକୁ ହେଲେ ବୁଝିପାରୁଛ ନା ନାହିଁ? ଆପଣ ତଥାପି ଆମେ ଚାଲିକି ଗଲେ ଭଲ ହବ ନା ସାଇକେଲରେ ଭଲ ହବ ନା କେମିତି ଗଲେ ଭଲ ହବ?
ଆପଣ ସାଇକେଲ ନେଇକି ଆସନ୍ତୁ ବାଇକ ନେଇକି ଆସନ୍ତୁ ଚାଲିକି ଆସିହବନି ଏତେ ବାଟ।
ଆଜ୍ଞା ଆଜ୍ଞା। ଚାଲିକି ଯାଇ ହବନି ହଉ ଠିକ ହଉ ଆପଣ ଯଦି କହୁଛନ୍ତି ତାହେଲେ ମୁଁ ଯିବି ଆଉ ରଖୁଛି ଆଜ୍ଞା।
ଠିକ ଅଛି ଆଜ୍ଞା ଆଜ୍ଞା ଠିକ ଅଛି।